କୁହନ୍ତୁ କଣ କରୁଥିଲେ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କୁହନ୍ତୁ କଣ କରୁଥିଲେ।
ସନ୍ଧ୍ୟା ବେଳର କାମ ସାରିକି ବସିଛି ଆଉ। ସନ୍ଧ୍ୟା ଦେଲି ଠାକୁର ପୁ ପୁରାଣ ପଢିଲି ପିଲାଙ୍କୁ ଜଳଖିଆ ଦେଲି ବସିଲି ଖାଇନି ଚାହା ବିସ୍କଟେ ଖାଇଛି।
ଓହୋ ସନ୍ଧ୍ୟା ବେଳେ ବି ଚା ପିଉଚନ୍ତି।
ହୁଁ। ଚା ପିଇବା ଗୋଟେ ଅଭ୍ୟାସ ହେଇଯାଇଛି ଆଉ। ବର୍ଷା ଆଜି କାଲି ପର ଦିନ ରାତି ରୁ ହୋଉଛି।
ହଁ ହଁ।
ପର ଦିନ ରାତିରୁ କଣ୍ଟିନ୍ୟୁ ହୋଉଛି ଆଉ ଆଜି ପର୍ଯ୍ୟନ୍ତ ଝୁପ ଝୁପ ଝୁପ ଝୁପ ଝୁପ ଝୁପ୍ ହୋଉଛି।
ହୁଁ ହୁଁ।
ଏବେ ଆସିଗଲାଣି ଆଉ। ହଁ ଦିନରେ ଦିନରେ ଖାଇଥିଲି ଅରୁଆଭା, ଡାଲି, ପନିର ତରକାରୀ, ପାମ୍ପଡ ଶିକା।
ଆଜି ଗୁରୁବାର ଯୋଉ।
ହଁ। ପାମ୍ପଡ଼ ଆଉ ଛାଣିଲିନି ସେକିକି ଖାଇଦେଲି।
ହଁ ହଁ।
ଆଉ କଣ ପାଠ ଫଠ ପଢୁଛନ୍ତି ନା ଚାକିରୀ କରିଛନ୍ତି ନା କୋଉଠି।
ଏଇଠି ସ୍କୁଲରେ ଟିଚର୍ ଅଛି।
ଆଚ୍ଛା। ଆଉ ନେ ଲେଫ୍।
ହଁ ରିସେଣ୍ଟଲି ମ୍ୟାରେଜ କରିଛି, ଛଅ ପାଞ୍ଚ ଛଅ ମାସ ହେଲା।
ଆଚ୍ଛା ଆଚ୍ଛା ହଁ ହଉ। ହାପି ମ୍ୟାରଡ୍ ଲାଇଫ୍।
ଧନ୍ୟବାଦ ଧନ୍ୟବାଦ।
ହୁ।
ଆପଣଙ୍କର ପିଲାପିଲି।
ହଁ ମୋ ପୁଅ ଚାକିରି କରିଛି। ଝିଅ ଚାକିରି କରିଛି। ଆଉ ମିଷ୍ଟର ବି ଚାକିରି କରିଛନ୍ତି।
ଉୁଁ ହୁଁ। ସମସ୍ତେ ତାହେଲେ ଏଜୁକେଟେଡ ହେଇକି, ଏବେ ଜବ୍ ଫବ କଲେଣି ଆଉ।
ହଁ ହଁ ହଁ
ଭଲ ଆଉ।
ଆଉ ସ୍ନାନ ପୂର୍ଣ୍ଣିମା ଗଲା ପୁରୀ ଯାଇଥିଲେ।
ନା ଯାଇପାରିନି, କାଁ ଜୋବ ରେ ତ ଛୁଟି ମିଳୁନି ଜବ ରେ ଛୁଟି ମିଳିବା ବହୁତ
ରଥଯାତ୍ରା ଛୁଟିରେ ପୁରୀ ଯିବେ?
ରଥଯାତ୍ରାରେ ଗାଁକୁ ଯିବି ଟିକିଏ। କାନେ ଗାଁ ରୁ ବାହାରେ ରହିକି ଜବ କରୁଛି ନା।
ଆଉଟ୍ ଅଫ୍ ଓଡ଼ିଶା।
ନାଇଁ ନାଁଇ ଆଉଟ ଅଫ୍ ଓଡିଶା ନଁ ଓଡ଼ିଶା ଭିତ
କ ଫ୍ ଡିଷ୍ଟ୍ରିକ୍।
ହଁ ଆଉଟ୍ ଅଫ୍ ଡିଷ୍ଟ୍ରିକ୍, ଆଉଟ୍ ଅଫ୍ ଡିଷ୍ଟ୍ରିକ୍ଟ ମାନେ ବହୁତ ଦୂର ଡିଷ୍ଟ୍ରିକ୍, ଘରୁ ପ୍ରାୟ ସାତ ସାସଶହ କିଲୋମିଟର ଦୂରରେ ଅଛି।
ଆଚ୍ଛା ହେ ବାବା ଓହୋ। ଆଉ ରଜ, କୁଆଡେ ବୁଲାବୁଲି କଲେ?
ନାଇଁ ରଜ ତ ଏଇଠି, ଅଫିସ ରେ ଦି ଦିନ ଛୁଟି ଥିଲା ଯେ, ଆଉ ରଥ ବେଳକୁ ଯିବାର ଅଛି ବୋଲି, ଆଉ ରଥ ରଜରେ ଯାଇ ପାରିଲିନି। କାରଣ ରଥ ବେଳକୁ ଗଲେ ବାପାଙ୍କ ଶ୍ରାଦ୍ଧ ଅଛି ତ।
ହୁଁ ହୁଁ।
ସେ ପାଇଁ ଆଉ ରଜରେ ଏ କୁଆଡେ ଯାଇନି ଆଉ ଏ
ଆଉ ସ୍କୁଲରେ ଟିଚର ମାନେ, କୋଉ କ୍ଲାସ ରୁ କୋଉ କ୍ଲାସ
ମୁଁ ସ୍ପେଶାଲ ଟିଚର ଅଛି। ଆମର ଯୋଉ ହଣ୍ଡିକେପ ପିଲା ନଥାନ୍ତି
ଆଚ୍ଛା ଆଚ୍ଛା।
ଦୃଷ୍ଟି ବାଧିତ ପିଲା ଯୋଉମାନେ।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା। ସେଇଟା ସେଣ୍ଟ୍ରାଲ ର ନା?
ହୁଁ ହୁଁ ସେଣ୍ଟ୍ରାଲ ସେଣ୍ଟ୍ରାଲ ଗଭର୍ଣମେଣ୍ଟ ର ସେଣ୍ଟ୍ରାଲ ଗଭର୍ଣମେଣ୍ଟ ର କିନ୍ତୁ କିନ୍ତୁ ଆମର ଏଠି ଏସ୍ଏସ୍ ପି ଡ଼ି ଡିପାର୍ଟମେଣ୍ଟ, ତାର ଇଏ କରୁଛି।
ଆଛା ଆଛା। ଯା ହୋଉ ଭଲ।
ଖାଇଯା।
ଏଇଟା ଗୋଟେ ଭଲ ଜିନିଷ ଯାହା ହଡିିକାଫ୍ ମାନଙ୍କୁ।
ହଁ, ନାଇଁ ମତେ ଟିକେ ସମାଜ ସେବା କରିବା ପାଇଁ ବହୁତ ପସନ୍ଦ।
ହୁଁ ହୁଁ।
ମୁ ପ୍ରାୟ ଏ ଯେତିକି ବ୍ଲାଇଣ୍ଡ ପିଲା ବି ଏକ୍ଜାମ ଫେକ୍ଜାମ ଦିଅନ୍ତି, ତାଙ୍କ ସ୍କ୍ରାଇବ୍ ହେଇକି ଯିବି। ତାଙ୍କୁ ଫ୍ରିରେ ଲେଖିକି ଆସିବି। କିଛି ଦରକାର ହେଲେ ନିଡ଼େ ତାଙ୍କୁ ପଇସା ଫଇସା ବି ଦିଏ।
ହଁ ଆଚ୍ଛା।
ଭଲ ଲାଗେ ମତେ ଟିକେ ସମାଜ ସେବା କରିଆକୁ।
ହୁଁ ହୁଁ ହୁଁ ଭଲ ବହୁତ ଭଲ ବହୁତ ଭଲ। ଆଉ ଘରେ ସମସ୍ତେ କିଏ କିଏ?
ଘରେ ଖାଲି ମା ଅଛନ୍ତି ଆଉ ୱାଇଫ ଅଛି ଆଉ।
ଆଚ୍ଛା।
ଆ ଦିଦିଙ୍କର ବାହାଘର ସରିଯାଇଛି।
ହୁଁ -ହୁଁ - ହୁଁ।
ବାପା ବି ଗଲେଣି ଦୁଇ ହଜାରେ ଉଣେଇଶି ରୁ।
ଆଛା।
ବାପା ବି ଏସ୍ ବି ଆଇ ରେ ଜବ୍ କରିଥିଲେ।
ଏସ୍ ବି ଆଇ କଟକ। ଓ ବ୍ୟାଙ୍କ ରେ?
ଆଜ୍ଞା।
ହଁ ବ୍ୟାଙ୍କ୍ ମୁଁ ହିଲି ଏ ସି ବି ମ ଶୁଭିଲା।
ନହିଁ ନାଇଁ ଏସ୍ ବି ଆଇ।
ନାଇଁ ଏସ୍ମି ବ୍ୟାକ୍। ବ୍ୟାଙ୍କ ରୁ ରିଟାଡ କରିସାରିଲେଣି।
ନାଇଁ ବାପାଙ୍କର ମାନେ ହାର୍ଟ ଚକ୍ ପଡିଗଲା ଡେଥ୍ ହେଇଗଲେ ବାପା।
ମାନେ ଜବ ଥିଲା ଆଉ ବର୍ଷେ ଆଠ ମାସ, ନଅ ମାସ ପାଖାପାଖି ଥିଲା ଜବ ଥିଲା, କିନ୍ତୁ ଡେଥ୍ କରିଗଲେ ଆଉ।
ହୁଁ। ଆଉ ବେଶୀ ତ ନଲେଜେହ ଥିବ ପର୍ବପର୍ବାଣି ଆଉ ଏ ଋତୁ ଆସିଚି।
କାରଣ ଓଡିଶାର ପିଲା ଓଡିଶା ତ ନିହାତି ପର୍ବପର୍ବାଣୀ ଉପରେ ନଲେଜ ଅଛି ଆଉ ପିଠା ଦିଟା ପିଠା ଦିଟା। ମକର ଗୋଟେ ପର୍ବ ଅଛି ଜାଣିଛନ୍ତି?
ମକର ହଁ।
ମକର ହେଲା ଆମର ଫେମସ୍।
ଆଚ୍ଛା କହନ୍ତି ପୋଙ୍ଗଲ ମାନଙ୍କର ମକର ନା କଣ?
ନାଇଁ ନାଇଁ ଆମର ଉତ୍ତର ଓଡିଶାରେ ବି ମକର ବହୁତ ଜୋର ମାନନ୍ତି।
ହୁଁ ହୁଁ। ମକର ଭଲ ହୁଏନା ଆମରବି ମକର ଏଠି ହୁଏ ମକର ଚାଉଳ ହୁଏ ମନ୍ଦିର ଯାଉ ପୂଜାହୁଏ।
ନାଇଁ ଆମର ମକରଟା ଟିକେ କାହିଁକି ଫେମସ ହୁଏ ଆମର ଯେମିତିକା ରଜ ଫଜରେ କଟକ ମାନେ ସାଇଟି ରେ ଯେମତି ତାଙ୍କର ଡ୍ରେସ ଫ୍ରେସ୍ ସବୁ ପୁରା ପିଠା ପଣା ହେଇକି ସେମିତି ଆମର ମକରଟା ଫେମସ ମକରଟା ହେଲା ଆମର ପୁରା ଛୋଟ ଛୁଆରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମକର ଲୁଗା ପଟା ହବ ପିଠାପଣା ହେବ ପୁରା ହଁ ଉତ୍ତର ଓଡ଼ିଶାଟା ଆମର ପ୍ରାୟ ଆଠ ଦିନ ଖଣ୍ଡେ ଆମେ ମକର ସେଲିବ୍ରେଟ କରୁ।
ହୁଁ ଆଚ୍ଛା ଆଚ୍ଛା।
ମାନେ ତିନି ଦିନ ତ ପୁରା ଜୋରସୋର ଆଉ ଆଉ ଏମିତି ତ ଚାଲେ ପୁରା ଆଠ ଦଶ ଦିନି ପର୍ଯ୍ୟନ୍ତ ମାନେ କେହି କାମ ଦାମ କିଛି କରିବେନି ଖାଲି ଖାଇବେ ପିଇବେ ବୁଲିବେ ଆଉ।
ଆରେ ବାବ୍ ରେ ହେ।
ପୁରା ପିଠା ପଣା ମାନେ ଆଠ ଦିନ ପର୍ଯ୍ୟନ୍ତ ମାନେ କାହାଘରେ ପିଠା ନାହିଁ ବୋଲି ଆରିସା ପିଠା ଟା ବେଶୀ ହୁଏ। ଆରିସା ମୁଣ୍ଡା ଏଣ୍ଡରି।
ଆଚ୍ଛା। ଯାହା ହଉ ଆମର ମୁଟ ଲାଗିଚି ଆଉ ମ ମୋର ଏଟା ପୁଙ୍ଗୁଲୁ ମାନେ କରନ୍ତି କିନ୍ତୁ ଆପଣଙ୍କର ବି ହଉଚି ଭଲ ଭଲ।
ନାଇଁ ସେପଟ ସାଇଡରେ ଆମର ବହୁତ ଜୋର ହୁଏ ମକର ଟା।
ମାନେ ଜୋର ହଉଚି। ମକର ଚାଉଳ କେମିତି ବନାନ୍ତି?
ହଁ ହଁ ହଁ ମକର ଚାଉଳ ବନାନ୍ତି ମକର ଚାଉଳ। ସମସ୍ତେ ବନ୍ଧୁ ବାନ୍ଧବ ଆସିବେ। ସମସ୍ତଙ୍କ ଘରକୁ ମକର ଚାଉଳ ଖାଇବା ପାଇଁ ଆସିବେ। ପିଠା ଖାଇବା ପାଇଁ ଆସିବେ ବୁଲାବୁଲି କରିବା ପାଇଁ। ଏମିତିକା ମନ ଏକଜାଟଲି ନୂଆଖାଇରେ ସମସ୍ତେ ଜୁହାର କରିବେ। ଆମର ସେମିତି ଇ ମକରରେ ମକର ଚାଉଳ ହଁ ହଁ ନୂଆଖାଇ। ହଁ ସେ ଯେ ସେମିତି ଆମର ଉତ୍ତର ଓଡିଶାର ନୂଆପର୍ବ ହେଲା ମକର। ମାନେ ସମସ୍ତେ ସେ ମ ମକର ଚାଉଳ ଖାଇବା ପାଇଁ ଆସିବେ। ମନ୍ଦିର ଦର୍ଶନ କରିବା ପାଇଁ ଯିବେ ସଂକ୍ରାନ୍ତି ଦିନ।
ଯେତେ ଦୂରରେ ବି ଥିଲେ ସବୁ ଆସିବେ।
ହଁ ସମସ୍ତେ ଆମର ସେଇଟା ଗୋଟେ ପର୍ବ ମାନେ ଯିଏ ଯେତେ ଦୂରରେ ବାହାରେ ଚାକିରି କରିଥିଲେ ବି ମାନେ ଘରକୁ ଆସିଥିବେ। ଝିଅ ମାନ ବି ଯୋଉଠି ବାହା ହେଇଥିବେ ସେମାନେ ବି ଆସିବେ ସା ସେ ଘରୁ
ଆଚ୍ଛା।
ପୁରା ଜର୍ଶର ଭଳିଆ ଆଉ। ଆଉ ପିଠା ଟା ସମସ୍ତ ଘରେ। ମାନେ ଏମିତି ଗୋଟେ କାହା ଘରେ ନାହିଁ ଯେ ପିଠା ହେଇନଥିବ ଆରିଶା ପିଠା ଟା ସମସ୍ତ ଘରେ ହେଇଥିବ। କମ୍ପଲସରି।
ଆଛା ଯା ହଉ।
ସେପଟେ ତ ନାଇଁ।
ଆଉ କୁଆଡେ ସବୁ ବୁଲାବୁଲି କଣ କରିଚନ୍ତି ଦର୍ଶନୀୟ ସ୍ଥାନ?
ଉଁ ହଁ କରିଚି। ବହୁତ ଜାଗା କରିଚି। ଏଇଠି ଆମର ମାଣିକେଶ୍ଵରୀ ମନ୍ଦିର ଅଛି। ଦର୍ଶନ କରିଚି ରାୟଗଡ଼ାରେ। ରାୟଗଡା ଯାଇନି ଯିବା ପାଇଁ ବହୁତ ଇଚ୍ଛା। ମଝିଘରିଆଣି ଯୋଉ ମନ୍ଦିର ଅଛନ୍ତି। ଦେବୀ ଅଛନ୍ତି। ସମ୍ବଲପୁରରେ ସମ୍ବଲେଇ ମନ୍ଦିର କୁ ଯାଇଚି। ଆଉ ସେପଟେ ଆମର ଭୁବନେଶ୍ଵର ବି ଲିଙ୍ଗରାଜ ପୁରୀ ତ ଯାଉଚି କୋଣାର୍କ ଯାଉଚି। ସେପଟେ କାଳି ଯାଇ ଯାଇଚି। କାଳି ଯାଇ ଯିବା ପାଇଁ ବଢିଆ ଲାଗେ।
ହୁଁ। କାଳେ ଯାଇ ମୁଁ ବି ଥରେ ଯାଇଚି।
ହଁ ମୁଁ ତିନିଥର ଖଣ୍ଡେ ଯାଇଚି କାଳିଜାଇ କିନ୍ତୁ ବଢିଆ ଲାଗେ ଯିବା ପାଇଁ ସେ ଯୋଉ ବୋଟିଙ୍ଗି ରେ ବସିକି।
ଉଁହୁଁ।
ବଧର ଲାଗେ।
ନା ହଁ।
ହ ଭଲ ଅଛନ୍ତି? ମତେ ତ ବହୁତ ବହୁତ ବହୁତୁ ବହୁତୁ ବହୁତୁ ପସନ୍ଦ। ମାନେ ଗଛ ଲଗେଇବା ପାଇଁ, ଆମ ଘରେ ଯେତିକି ଗଛ ଅଛି ସବୁ ବୋଧେ ମୁଁ ଲଗେଇିଥିବି।
ହୁଁ। ଏନେ ବର୍ଷା ଦିନେ, ଯୋଉ ଗଛ ବି ଲଗେଇଲେ ବଞ୍ଚିଯିବ ନା?
ହୁଁ, ହୁଁ।
ଆଚ୍ଛା। ଯା ହଉ। ମୋର ଗଛ ଲଗେଇବାକୁ ବହୁତ ଭଲ କିନ୍ତୁ ଛାତ ଉପରେ ଏମିତି କୁଣ୍ଡ ମାଟିରେ ଟିକେ ଯାହା ଲ ଗାଇବା କଥା, ତଥାପି ଛାତ ଉପରେ ମୁଁ ଲଗେଇଛି କିଛି। ଗଛ ଲଗେଇଛି, ବ୍ରାହ୍ମୀ ଲଗେଇଛି। ଆଉ ଦି ପ୍ରକାର ବ୍ରାହ୍ମୀ ଲଗେଇଛି, ଘି କୂଆଁରି ଲଗେଇଛି। ଦ ଗଛ ଲଗେଇଛି, ଅ ଗଙ୍ଗଶିଉଳି ଲଗେଇଛି, ଔଷଧୀୟ ଗଛ ସବୁ ଅଛି। ଆଉ ତାପରେ ଅସକା, ବେଲ, ଅଁଳା ଆଉ ତୁଳସୀ ଦି ପ୍ରକାର ତୁଳସୀ ଅଛି, ଟଗର ଦି ପ୍ରକାର ଅଛି, ମନ୍ଦାର ଦୁର୍ଲଭା ଏ ସବୁ ରଖିଛି ଆଉ, ଅପରାଜିତା ଦୁଇ ଭେରାଇଟି ଏବେ କୁଣ୍ଡ ମାଟିରେ ଟିକେ ଯାହା ଲଗାଇବା କଥା ଆଉ। ଅଳ୍ପ, ଅଳ୍ପ। ମୋର ଗଛ ଲଗେଇବା ପସନ୍ଦ କିନ୍ତୁ ଜାଗା ଅଭାବ।
ହୁଁ ହୁଁ।
ହ୍ୟାଲୋ।
ଆଜ୍ଞା।
ହୁଁ।
କୁହନ୍ତୁ।
ଯାହା ପୋତିଲେ କିନ୍ତୁ ଗଛ ବଞ୍ଚିଯାଏ କିନ୍ତୁ ଜାଗା ନାହିଁ ବୋଲି ଲଗେଇ ପାଇଲି
ହଁ ସେ ଟାଉନ ରେ ତ ସେଇୟା ହୁଏ ଆଉ। ଜାଗା ପ୍ରାୟ ନଥାଏ, କାରଣ ଗାଁ ରେ ସିନା ଯାହାର ବଡ ବଡ ଜାଗା ସବୁ ପଡିଥାଏ ପଡିଆ ଭଳିଆ ବଢ଼ିଆ ଲଗେଇବା ପାଇଁ। ଆମର ବି ମାନେ ଜାଗା ଆମେ କିଣିକି ଘର କରିଛୁ ୟାଙ୍କର ବେଶୀ ଜାଗା ନାହିଁ ଯେତିକି ଜାଗା ଅଛି କିନ୍ତୁ ବହୁତ ଜାଗା ଅଛି, ମାନେ ସେତିକି ଗଛ ଲଗବା ପାଇଁ ବହୁତ କିଛି ମୁଁ ସେଥିରେ ଆମ୍ବ ଗଛ ଲଗେଇଛି, କଦଳୀ ଗଛ ଲଗେଇଛି, ଅଙ୍ଗୁର ଗଛ ଲଗେଇଛି। ନଡିଆ ଗଛ ଥିଲା, ଏବେ ନଡିଆ ଗଛ ଟା ବହୁତ ଲମ୍ବା ହେଇଗଲା ତାକୁ କାଟିଦେଲି, ତାରେ ପିଜୁଳି ଗଛ ଅଛି।
ଆଚ୍ଛା।
ଲିଚୁ ଗଛ ଗୋଟେ ହେଇଥିଲା, ଲିଚୁ ଗଛ ତ ସିଏ ବି ମାନେ ଲୋକଙ୍କ ସେପଟକୁ ଡାଳ ଫାଳ ଗଲାକୁ ତାକୁ କାଟି ଦିଆ ହେଲା।
ହୁଁ ଆଚ୍ଛା। ଓ ହଉ ଆଜ୍ଞା ରଖୁଛି, ଜୟ ଜଗନ୍ନାଥ।
ଆଜ୍ଞା, ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।